ହ୍ୟାଲୋ।
ହଁ ମୁଁ କଣ କହିଥିଲି।
ଏଇ ଯୋଉ ଇଣ୍ଟରନେଟ ବିଷୟରେ ଆମେ ପା କଥା ହୋଉଥିଲେ।
ହଁ ହଁ।
ଏମିତି ଯୋଉ ଘରେ ବସି ବି ଇଣ୍ଟରନେଟ୍ ଦ୍ଵାରା ଆମେ ସବୁ ଖବର ପାଇବା। ପଢ଼ାଶୁଣାରୁ ମଧ୍ୟ ଏହା ସାହାଯ୍ୟ କରେ। ଯେମିତିକି ଅନଲାଇନ୍ କ୍ଲାସ୍। ଇ ବୁକ୍ ଭିଡିଓ ନୋଟସ ସହଜରେ ମିଳିଯାଏ।
ହଁ ଆମର ମୋବାଇଲ ରୁ ବହୁତ ସାହାଯ୍ୟ କରି ଆମକୁ ପଢାପଢି ଏସବୁ କୁହ ଅନଲାଇନ୍‌ କ୍ଲାସ୍ କ୍ଲାସ୍‌ ମାନେ ସପିଙ୍ଗ ସବୁ କରିବା ପାଇଁ। ଏ ବହୁତ ସୁବିଧା ବି ଅଛି।
ଫୋନ୍ ଫାନ୍ କଲେ ବି ଭଲ ଇଣ୍ଟରନେଟ୍ ରେ ସୁବିଧା ମିଳେ। ଆଉ ଆମେ ଯୋଉଠି ଭିଡ଼ିଓ କଲ୍ ରେ ଆଉ ମେସେଜେରେ ଦୂରରେ ଥିବା ଲୋକଙ୍କ ସହ ବି ଆମେ କଥା ହେଇପାରନ୍ତି।
ହଁ ହଁ।
ଆଉ ବି ଅନ୍‌ଲାଇନ୍‌ ମାଧ୍ୟମରେ ଯୋଉ ଟଙ୍କା ପଠାନ୍ତି।
ହଁ।
ଏଟା ବି ହେଲେ ବହୁତ ସୁବିଧା ହୋଇଯାଏ। ମାନେ ବହୁତ ପରିଶ୍ରମରୁ ଆମେ ବଞ୍ଚିଯାଆନ୍ତି।
ହୁଁ।
ଆଉ ଇଣ୍ଟରନେଟ୍ ରେ ମଧ୍ୟ ବହୁତ ଖରାପ ପ୍ରଭାବ ପଡ଼ୁଛି ପିଲାମାନଙ୍କ ଉପରେ।
ହଁ ଏଇ ଯୋଉ ଛୋଟ ପେଢୀରୁ ଫୋନ୍ ବି ଦୋଉଛନ୍ତି। ସେଟା ଆଉ ଭଲ କଥା ନୁହେଁ।
ଅଧିକ ସମୟ ଯୋଉ ଇଣ୍ଟରନେଟ ବ୍ୟବହାର କଲେ। ହୁଁ ସେ ଯୋଉ ପଢା ଆଉ କାମରେ ମନ ଲାଗେନି।
ହୁଁ ହୁଁ।
ଆଉ ସୋସିଆଲ ମିଡିଆରେ ଅଧିକ ସମୟ ଦେଲେ ସମୟ ବି ନଷ୍ଟ ହୁଏ।
ହଁ ତ। ମୋର ଗୋଟେ ମାନେ ମୋର ଗୋଟେ ମାନେ ଦିଦି ଅଛନ୍ତି। ଆ ତାଙ୍କର ଏବେ ଛୋଟା ଝିଅ ଅଛି ତାକୁ ମାନେ ଟିକଏ ବି ଫୋନ୍ ଦଉନାହାନ୍ତି। ମାନେ ଏଇ ଯୋଉ ଅ ଥାଇ ନି ଏମିତି ଫୋନ। ମାନେ ଏମିତି ସେରନା ଏ ସବୁ ଥାଏନି ସେ ସବୁ ହି ତାକୁ ଦିଅନ୍ତି। ତାକୁ ବିଲ୍ କୁଲ୍ ଫୋନ୍ ନିସା ନାହିଁ। ସେମାନେ ତିବଚର ଗୋଟେ ଅଛି ହୁଁ।
ଆଉ ଯୋଉମାନେ ଛୋଟ ପିଲାମାନେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ସେତେବେଳେ ଯୋଉ ବଡ଼ ଲୋକମାନଙ୍କର ଯୋଉ ପଚାରିକି ନେବା ଉଚିତ୍।
ହଁ ମାନେ ଏବେ କଣ କରୁଛନ୍ତି? ଏମିତି ଆମର କାମ ଅଛି ଫୋନ ଦେଇକି ପିଲାକୁ ବସି ଦଉଛନ୍ତି। ଏଇଟା ହିଁ ଭଲ ନୁହେଁ।
ହୁଁ ତାଙ୍କର ଅଭ୍ୟାସ ହେଇଯାଉଛି ସବୁ।
ହଁ ସେ ନଦଲେ ସେମାନେ ଚିଲେଇବେ ଏମତି ରାଗିବେ ଏ କେମତି?
ଆଉ ଆଉ କଣ ସବୁ କରୁଛ?
ହୁଁ ଆଉ କଣ ଏମିତି ବସିଥିଲି ଆଉ ତମ ସହିତ କଥା ହଉଛି। ତମକୁ ମାନେ କଣ କାମ ବେଶୀ ଭଲ ଲାଗେ?
ମତେ କେତେବେଳେ କେମିତି ଏମତି ବସିକି ଲେଖା ଲେଖି କରିବାକୁ ଭଲ ଲାଗେ।
ଆଚ୍ଛା।
କିନ୍ତୁ ସବୁବେଳେ ଏମିତି ଯୋଉ ଟାଇମକୁ ମ୍ୟାନେଜ କରି ଚାଲିଲେ ଭଲ।
ଅ ହ।
ଆଉ ନିଜର ସବୁ ସମୟକୁ ଆମେ ଯଦି ଠିକ୍ ଭାବରେ ତାକୁ ଆମ ରୁଟିନ୍ ଅନୁସାରେ ସ ଯୋଉ ତାକୁ ଶେଷ କରିବା ତାହେଲେ ସମୟର ଠିକ୍ ଆମର ଉପଯୋଗ ହେଇଥାଏ ନାଇଁ।
ହଁ ହଁ ମାନେ ସବୁ ର ଟାଇମ ଟେବୁଲ ଗୋଟେ ଥିବ ସେଇଟା ଯୋଉ ଭଲ।
ହଁ ଛାତ୍ରଛାତ୍ରୀ ବା ଷ୍ଟୁଡେଣ୍ଟ ମାନଙ୍କ ପାଇଁ ଏଉରା ସବୁ ବହୁତ ଜରୁରୀ।
ହୁଁ ଉଁ।
ଏ ଆଦରା କଁ ହୁଏ କ ଅନଲାଇନ୍।
ହୁଁ।
ହଁ ମୁଁ ପ୍ରାୟ ଟାଇମ ଅନଲାଇନରୁ ଅର୍ଡ଼ର କରିଦିଏ। କେବେ କେବେ ଦୋକାନ କୁ ଯାଏ ସେଥିରେ କଣ ହୁଏ କହିଲ ଦୋକାନକୁ ଯିବୁ ଦି ଘଣ୍ଟା ଏଥିରେ ସମୟ ବଞ୍ଚିଯାଏ।
ହଁ ହଁ। ଆଉ କେବେ କେବେ ମାନେ ଏମତି ଖରାପ ବି ଆସିଯାଏ। ଅଲଗା ମାନେ ତମେ ମଗେଇଥିବ ଗୋଟେ ସେ ଆସିଯିବ ଗୋଟେ। ହୁଁ ଏମିତି ବି ହୁଏ କେବେ କେବେ ସେ ରିଟର୍ଣ କରିବାକୁ ପଡିଛି।
ହୁଁ। ଆଜିକାଲି ତ ସମସ୍ତେ ହିଁ ମୋବାଇଲ ଦ୍ଵାରା ଜିନିଷ ପତ୍ର କିଣୁଛନ୍ତି ଘରେ ବସି ବସି ବସି ସବୁ କିଛି ଅର୍ଡର କରିଦଉଛନ୍ତି। ଆଉ ମାନେ ବାହାରକୁ ଯିବାକୁ ପଡୁନି।
ହଁ ସବୁ ତୁ ମାନେ ଅନଲାଇନ ରୁ ହିଁ ଇ
ହୁଁ। ଏଇ ତର ସବୁଠୁ ବଡ ଲାଭ କଣ ସମୟ ବଞ୍ଚେ ଆଉ ଦୋକାନ କୁ ଯିବାକୁ ଆବଶ୍ୟକ ମଧ୍ୟ ସେ ହୁଏ ନାହିଁ।
ଉଁ ହୁଁ ମାନେ ଖାଇବା ଠୁ ନେଇକି ଡ୍ରେସ୍ ତୁ ନେଇକି ସବୁ ତୁ ଅନଲାଇନ୍।
ଆଉ ଯୋଉ ଅନଲାଇନ୍ ରେ ବେଳେବେଳେ ସବୁ ଅଫର୍ ଆଉ ଡିସକାଉଣ୍ଟ ମଧ୍ୟ ମିଳେ।
ହଁ ହଁ ସେଇଟା ବି ଆମକୁ ଫାଇଦା ହୁଏ।
ହଁ। ଅନେକ ଆପ ରେ ମଧ୍ୟ ଶସ୍ତା ଦରରେ ଜିନିଷ ସବୁ ମିଳିଯାଏ।
ହୁଁ ହୁଁ।
ତୁମେ ବୋଧେ ଅନଲାଇନ ସପିଂ କର?
ହଁ ମୁଁ ତ ସେତେବେଳେ ଅନଲାଇନ କେବେ କେବେ ଦୋକାନ ଯାଏ ନହେଲେ ନାଇଁ।
ମୁଁ ଗୋଟେ ଜୋତାଟା ଅର୍ଡର କରିଥିଲି ଅନଲାଇନରେ ଭଲ ଥିଲା କିନ୍ତୁ ଯୋଉ ସାଇଜ ଟିକେ ଛୋଟ ପଳେଇ ଆସିଥିଲା ଏହା ହିଁ ଏଇଟା ହଉଛି ଗୋଟେ ଅସୁବିଧା ତା ଅନଲାଇନ ସପିଙ୍ଗ ର ବି ବିନା ଦେଖିକି କିଣିବାରେ କେବେ ଭୁଲ ହୋଇଯାଏ। ଆଉ ଡେଲିଭରି ମଧ୍ୟ ଡେରି କରିଦିଅନ୍ତି ଜଣେ ଜଣେ।
ହୁଁ।
ଆଉ ସେ ଜୋତାଟାକୁ ଫେରେ ରିଟର୍ଣ କଲି ରିଟର୍ଣ କରି ସାରିଲା ମଧ୍ୟେ ଯୋଉ ଆମେ ଯୋଉ ପଇସା ଟା ଦେଇଥିବା ସେ ପଇସାଟା ମଧ୍ୟ ଆକାଉଣ୍ଟକୁୁ ପଳେଇ ଆସେ।
ହଁ।
ଯଦି ଅନଲାଇନ ସପିଙ୍ଗ ନଥାନ୍ତା ତେବେ ଆମେ ସବୁ କିଣିବାକୁ ତୁ ଦୋକାନକୁୁ ଯିବା
ଅ ହଁ କଣ ଦୋକାନ କୁ ହିଁ ଯାଆନ୍ତି?
ହୁଁ।
ହୁଁ।
ଏବେକାର ସମୟ କିନ୍ତୁ ବହୁତ ସହଜ ହେଇଯାଇଛି। ସବୁ ଟେକ୍ନୋଲୋଜି ହଉଛି ଜୀବନକୁ ପରା ସହଜ କରିଦେଇଛି।
ହୁଁ ହୁଁ।
ସବୁ ତ ଡ୍ରେସ ଠାରୁ ଆରମ୍ଭ କରି ଯୋଉ ଜୁଏଲେରୀ ମ ସବୁ ଯଉଁ ରହିଲା ଆମର ଜୋତା ଆଉ ପରିବା ପତ୍ର ଯୋଉ ଗ୍ରୋସୋରୀ ସଉଦା ଏଇରା ତ ସବୁ ଆମର ଅନଲାଇନ ରେ ପଳେଇ ଆସୁଛି।
ଓ ହଁ ହଁ। ଆଉ ଦୋକାନୀ କୁ ବି ଆହୁରି ଆଗକୁ ଆହୁରି ସୁବିଧା ହେଇଯିବ।
ହୁଁ ହୁଁ।
ହୁଁ।
ଅନଲାଇନ ସପିଙ୍ଗ ରେ କିନ୍ତୁ ବହୁତ ପ୍ରକାର ଜିନିଷ ଯୋଉ ଥାଏ। ତୁମେ ଦେଖିକି ସାଙ୍ଗେ ସାଙ୍ଗେ ତାର ମଲ୍ଟିପୁଲ ଜିନିଷ ମାନେ ଯେମିତି ଅଲଗା ଅଲଗା ଜିନିଷ ତାର ଦେଖିକି ଅର୍ଡର କରିପାରିବ ଆଉ ଦୋକ କାନକୁ ଯଦି ତମେ ଯାଇ କହିବ ଏଇଟା ଟିକେ ଅଲଗା ଟାଇପ୍ ର ଦେଖାଅ ସେ ଚିଡ଼ିଯିବେ।
ହଁ ଗୋଟେ ଗୋଟେ ଦୋକାନ ବାଲା ତ ପୁରା ଏମିତି କିଣିବା
ତାପରେ ତୁମ ପାଖରେ ଯେତିକି ପଇସା ଅଛି ସେଇ ପଇସା ଅନୁସାରେ ବି ଆମେ ଅର୍ଡ଼ର କରିପାରିବା କିଛି।
ହଁ ହଁ ହଁ।
ଆ ଯୋଉ ଲୋକମାନଙ୍କର ସବୁ ରିଭ୍ୟୁ ଥାଏ ସେ ଥିରେ ଆମେ ସେ ରିଭ୍ୟୁକୁ ଦେଖିକି ମଧ୍ୟ ଭଲ ଜିନିଷ ଅର୍ଡ଼ର କରନ୍ତି।
ହଁ।
ଆଉ ଏଥିରେ ଯଉ ରିଟର୍ଣ୍ଣ ସୁବିଧା ରିଫଣ୍ଡର ସୁବିଧା ଏରା ସବୁ ଅଛି ସେଇଟା ତ ଆହୁରି ବଢ଼ିଆ।
ହୁଁ ହୁଁ। ଯଦି ଖରାପ ଆସିଥିଲା ରିଟର୍ଣ କରିଦିଅ ଫେ କେବେ କେବେ ଥାଏନି ରିଟର୍ନ ର
ଆଉ ଗୋଟେ ଗୋଟେ ଅନଲାଇନ ସପିଂ ରେ କଣ କହିଲ ଖରାପ ବି ଆମେ ଜିନିଷ କିଣିବା ପୂର୍ବରୁ ଯଦି କିଛି ନ ଦେଖିକି ନ ଯୋଉ ବାଛିକି ଅର୍ଡର କରିଦବା ତାହେଲେ ଆମକୁ ଭୁଲ ଆଉ ଖରାପ ଜିନିଷ ପଳେଇ ଆସେ।
ହଁ ହଁ ଫେର୍ ଏଇ ଗୋଟେ ଗୋ ମାନେ ଆଉ ରିଟର୍ଣ ହବନି ଫିର୍ ସେଇଟାକୁ ତମକୁ ରଖିବାକୁ ପଡ଼ିବ ଏମିତି ବି ହୁଏ।
ହଁ ଏମିତି ରଖିବାକୁ ପଡ଼ିବ ରିଟର୍ଣ ଟୋଟାଲି ହିଁ ହବନି। ସେତେବେଳେ କଣ କରିବ ମନ ଟା ଭାରି ଦୁଃଖ ହୁଏ କିନ୍ତୁ ରଖିବାକୁ କିନ୍ତୁ ପଡ଼ିବ ତମକୁ ସେଇଟା।
ହଁ ସେଇଆ ପା ସେଇଟା ହିଁ ମାନେ ମନ ଦୁଃଖ ଟିକେ
ଆଉ ଡେଲିଭରି ଟାଇମ୍ ବି ସେ ବେଳେବେେଳେ ଘୁଞ୍ଚେଇ ଘୁଞ୍ଚେଇ ଯାଆନ୍ତି।
ହୁଁ କେବେ ଜଲଦି ପରେଇ ଆସୁଛି କେବେ ଲେଟ୍ ଏମିତି ବି ହୁଏ।
ହୁଁ ଆଉ ଯୋଉ ସାଇବର ଠକାମିର ବି ଶିକାର ହଉଛନ୍ତି ଲୋକମାନେ।
ହଁ ହଁ।
ଆଉ ଇଣ୍ଟରନେଟ ନଥିଲେ ସପିଙ୍ଗ ବି କରିହବନି, ଇଣ୍ଟରନେଟ୍ ବି ନିହାତି ଦରକାର।
ହୁଁ ଉଁ
ଆଉ ଗୋଟେ ଗୋଟେ ଅଛି, ରିଟର୍ଣ ଆଉ ରିଫଣ୍ଡରେ ଅଧିକ ସମୟ ଲଗେଇଦିଏ।
ହଁ ଅଁ
ବହୁତ ଚିଡା ଲାଗେ କି ପଇସା ଟା ଆସିବ କି ନ ଆସିବ ଏମିତି ଭାବି ଭାବିକି ବହୁତ। ଟେନସନ୍ ଲାଗେ।
ହୁଁ ହୁଁ ହୁଁ ହଁ। ତମକୁ ମାନେ ବର୍ଷା ଭଲ ଲାଗେ?
ହୁଁ ଉଁ
ବର୍ଷା ହୁଏ ଯୋଉ ଭଲ ଲାଗେ?
ହଁ ବର୍ଷା ହେଲେ ଟିକେ ଯୋଉ ଗରମ ହଉଛି ବର୍ଷା ହେଲେ ଟିକେ ଥଣ୍ଡା ଥଣ୍ଡା ରେ ଭଲ ଲାଗେ।
ମାନେ ତମେ ଭିକ କେବେ ଭି ବର୍ଷାରେ ଏମିତି
ନା ମତେ ବର୍ଷାରେ ଭିଜିବାକୁ ଭଲ ଲାଗେନି ଜମା।
ଆଛା, ମତେ ବହୁତ ଭଲ ଲାଗେ।
ହୁଁ ଉଁ
ମାନେ ଜୋରରେ ଯେତେବେଳେ ହୁଏ, ମୁଁ କେବେ କେବେ ଏମିତି ଭିଜିଯାଏ, ମାନେ ମୋ ମମି ମନା କରୁଛନ୍ତି।
ତି ଏମତି
ହୁଁ ଆଉ, ବର୍ଷାରେ ମତେ ଭିଜିବାକୁ ଭଲ ଲାଗେନି।
ଆଛା।
କିନ୍ତୁ ବର୍ଷା ହେଲେ ଯୋଉ ଥଣ୍ଡା ପବନ ମନକୁ ଶାନ୍ତି କରିଦିଏ ପୁରା।